ହ
ଡୋ
ହ କୁହ
କଣ କରୁଚ?
ଏଇଠି ବସିଛି ଆଉ ତମେ?
ହଁ ମୁଁ ଏଠି ଶୋଇଥିଲି ଆଉ
କଣ ଦେହ ଭଲ ନାହିଁ କି?
ନାଇଁ ଗଟେ ଥଣ୍ଡା ହେଇଯାଇଛି ଆଉ
ହଁ ଏବେ ତ ବର୍ଷା ସିଜନ୍ ଆସିଲାଣି
ହଁ ସେଇ ବର୍ଷା ହଉଛି ତ ଆଜି ସଖାଳୁ ଟିକେ ବର୍ଷା ହେଇଥିଲା ତାପରେ ଥଣ୍ଡା ପାଗ ରହିକି। ହଁ
ତମ ଆଡେ ତାହଲେ ଆଜି ବର୍ଷା ହେଇଥିଲା ସଖାଳେ?
ହଁ ଆମ ଆଡେ ଆଜି ପାଗ ଥଣ୍ଡା ଅଛି ଆଉ ବର୍ଷା ବି ହେଇଥିଲା
ଏବେ?
ଏବେ ବର୍ଷା ନାହିଁ କିନ୍ତୁ ବର୍ଷ ବର୍ଷା ହଉନି କିନ୍ତୁ ପାଗ ଅଛି ଗ ମେଘୁଆ ପାଗ
ଥଣ୍ଡା ଲାଗୁଥିବ ତାହଲେ ଆଉ
ହଁ ଥଣ୍ଡା ଲାଗୁଛି।
ସବୁ ସେ ଜିନ୍ ଭିତରୁ ମୁଁ କୌଣସି ପସଆ
ସବୁ ସିଜନ ଭିତରୁ ଶୀତ ଋତୁ ଟା ଭଲ ଲାଗେ।
କଣ ପାଇଁ?
ସୀତ ରୁତୁ ରେ ଖାଇ ପିଇକି ଆରାମ ରେ କମ୍ବଳ ଘୋଡି ହେଇକି ଶାନ୍ତି ନିଦ୍ରାରେ ଶୋଇବା
ତାପରେ ବି ଶୀତ ଦିନରେ ଅ ଡର ନଥାଏ ବର୍ଷାର ବି ଡର ନଥାଏ। କିଛିର ବି ଡର ନଥାଏ।
ନା,
ସେଇ ଋତୁରେ ବି ମାନେ ତ କାମ କରିବାକୁ ଇଛା ହୁଏନି ଯଦି କାମ କରିବା ବି ବାଧା ବି ଲାଗେ। ଏନି
ହୁଁ ହଁ, ଶୀତ ଋତୁ ଟା ସବୁ ପଟୁ ଭଲ। ସବୁ ଋତୁ ଭଲ, ତ ହାଁ କାହାକୁ କଣ ଲାଗେ।
ହଁ ସବୁ ଋତୁ ହିଁ ଦରକାର ମନେକର ଶୀତ ଋତ ତୁ ଖାଲି ହେଇଗଲେ ବି ଜୀବନ ହେଇ ମାନେ ବଞ୍ଚିବା କଷ୍ଟକର ହେଇଯିବ।
ହଁ
ହଉ ଶୀତ ଋତୁରେ କଣ ସବୁ ପର୍ବପର୍ବାଣି ହୁଏ? ପାଡ଼େ।
ଶୀତ ଋତୁରେ ପ୍ରଥମେ ତ ଆମର ହୁଏ - କଣ କାର୍ତ୍ତିକ ମାସ ଆରମ୍ଭ ହୁଏ, ତାପରେ ଟିକେ ଟିକେ ଶୀତ ଆରମ୍ଭ ହୁଏ କାର୍ତ୍ତିକ ମାସରୁ,
ନାଇଁ ନାଇଁ ଯୋଉ ହଉଛି କଣ କହିଲ ଯୋଉ କୁମାର ପୂର୍ଣ୍ଣମା ବେଳେ ଯେତେବେଳେ ଆମେ ଭୋରୁ ଉଠୁ ଗାଧେଇବା ପାଇଁ ଶୀତ କରେନି କି?
ହଁ କୁମାର ପୂର୍ଣ୍ଣିମା ଡାଲାରେ ଶୀତ ଆସେ ନା ତ କୁମାର ପୂର୍ଣିମାରେ ଶୀତ ଆରମ୍ଭ ହୁଏନି, କୁମାର ପର୍ଣିମା ଡାଲାରେ ଶୀ ତ ଆସେ କୁହାଯାଏ।
ତ ସେବେଠୁ ଶୀତ ଆରମ୍ଭ ହୁଏ, କାର୍ତ୍ତିକ ମାସରେ ଏତେ ଶୀତ ଲାଗେନି କିନ୍ତୁ ଶୀତ ପଡେ, ପାଗ ଆଉ ରୁହେନି ଥଣ୍ଡା ରୁହେ ପାଗ। ତ କାର୍ତ୍ତିକ ମାସରେ ତ ଆମର କଣ ହୁଏ? ଡଙ୍ଗା ଭଷା। ତାପରେ ସେଟା ତ ଧର୍ମ ମାସ ତାପରେ ଶିଥିଲା ମାର ମାର୍ଗଶିର ମାସ ଆମର ହୁଏ। ମାନ ବସା ଗୁରୁବାର, ତାପରେ
ତମ ଭୋଏ ସ୍ କଟୁଛି, ନା ନା ଭୋଏସ୍ କଟୁଛି।
ହାଲୋ।
ହା
ଏବେ ଶୁଭୁଛି।
ଆ
କଣ ସବୁ ପର୍ବପର୍ବାଣୀ ପଡ଼େ ଆଉଥରେ କୁହ।
କହୁଚି।
ଶୁଭିଲାନି ନା,
କାର୍ତ୍ତିକ ମାସ ପ୍ରଥମେ ଆରମ୍ଭ ହୁଏ, ଶୁଭିଲା?
ହଁ ହଁ।
କାର୍ତ୍ତିକ ମାସ ପ୍ରଥମେ ଆରମ୍ଭ ହୁଏ, ତ ଯେହେତୁ ଆଶ୍ଵିନ ମାସ ପୂର୍ଣ୍ଣିମା ଏ କୁମାର ପୂର୍ଣ୍ଣିମା ଯାଏ କୁହାଯାଏ ଶୀତ ଆସେ ବୋଲି। ଏଥୁରୁ ସେଇଠୁ ଶୀତ ଷ୍ଟା ଆରମ୍ଭ ହୁଏ କାର୍ତ୍ତିକ ମାସରେ ର କୁମାର ପୁର୍ଣିମା ହୁଏ ଆମର, ମାର୍ଗଶିର ମାସ।
ପୁଣି ପୁଣି ଭୋଏସ୍ କଟୁଛି, ଭୋଏସ କଟୁଛି।
ନା ନା
ନା
ଶୁଭୁନି ଶୁଭୁନି ନା ନା
ଭଏସ୍ କଟୁଚି।
ଏବେ ଶୁଗିଲା? ହାଲୋ